ହେଲା।
ହ୍ୟାଲୋ କଣ କରୁଚ?
ଏଇଠି ବସିକି ଖାଇକି ଟିକେ ବସିଚି ଆଉ। ଭାବୁଚି କୁଆଡେ କଣ କଣ କୋଉଠି ଟିକେ ଯିବା କି କଣ ଭାବୁଚି ଆଉ
କୋଉ ଜାଗା ବୁଲିବାକୁ ଯିବେ କି ନା କଣ କଥା କୋହୁଚ।
ନାଇଁ ମୁଁ ଭାବୁଥିଲି ଏଇଥର ଯୋଉ ରଜକୁ ଉଁ ମୋର ଜଣେ ବାପ ଘର ବାରିପଦାରେ ଅଛନ୍ତି। ସେ ସବୁବେଳେ କହୁଛନ୍ତି ଯେ ତମେ ଟିକେ ଆସ। ଆଉ ତମ ଯାଆ କୁ ଆଣିକି ଆସ।
ହୁଁ।
ଯେ ଭାବୁଚି ଯିବା କି ଏଇଥର ରଜକୁ ଦିଇଦିନୀ ପାଇଁ? ଯିବା ଦିନେ ଆସି ମଝିରେ ଏ ଖାଲି ବୁଲିକି ରାତି ଟା ଏଇଠୁ ସନ୍ଧ୍ୟା ବେଳେ ବସ ସେଠି ସକାଳୁ ଓହ୍ଲାନ୍ତେ। ପୁଣି ସେଇଦିନ ସାରା ଟା ରହନ୍ତେ। ତା କାଲି ପୁଣି ସନ୍ଧ୍ୟାରେ ଏଠୁ ବସନ୍ତେ ଏଠି ସକାଳୁ ଓହ୍ଲାନ୍ତେ। ଆ ସେଇଠି ବଢିଆ ଜାଗା ନୂଆ ଜା ଆଉ ସେ ସବୁବେଳେ କହୁଛନ୍ତି ତମ ଯାଆ ଆଣିକି ଆସୁନନ୍ତୁ। ଝିଅ ତ ମୁଁ ଆର ଝିଅକୁ ଆଣିକି ଆସି ସବୁବେଳେ କହୁଛନ୍ତି। ଓଡିିଆ ଏଇଥର ରଜରେ ଦେଖିବା ଆଉ ଯେ କଣ କହୁଚୁ?
ହଉ ଯିବା ଆଉ ଖାଲି ଡେଟ ଫିକ୍ସ କର। ଆ କୋଉଥିରେ ଯିବା ଟ୍ରେନ ସୁବିଧା ଯିବାଭାରି। ନାଁ ହଉ କଉ ଥିରେ ବସ୍
ଗଟା ସୁବିଧା ଏଇଠୁ ଆମର ଏଇଠି ଗୋଟେ ଆମର ଛକ ଅଛି ପାଖ ଛକ ସେଇ ଛକରେ ବସିବା ଆଉ ଠିକ ତାଙ୍କ ଘର ଯେମିତି କେମିତି କହିଲ ତମେ ଯୋଉ ମୁଁ ତ ଦେଖିଚି। ତମ ଘର ଟା ଯେମିତି ଘର ରାସ୍ତା ଟା ତମର ଯେମତି ଆଗ ରାସ୍ତା ନୁହେଁ। ତାଙ୍କର ସେମତି ଘର ରାସ୍ତା ସେଇଠି ବସ ଓହ୍ଲେଇବ। ଯେ ଭାବୁଚି ଆମେ କାହିଁ ଟ୍ରେନ ଆମର ଏଇଠି ଟିକେ ଦୂର ଯିବା ହଇରାଣ ହବା କ ପାଇଁ ହେଲା ଏମିତି ସୁବିଧାରେ ନ ଯିବା ବସ ରେ
ହଁ ଆ ହୋଉ ଯିବା ବସ୍ ଯଦି ସୁବିଧା ଅଛି ଯିବା। ଆଉ ବୁଲାବୁଲି କରିବା ଆଉ ରାଉଲକେଲାଟା ବଢିଆ ସେଠି ଖରା ଟିକେ ଖରା କମୁ ଏବେ ଏବେ ତ ଯାଇହବନି ଖରା ଟା ଟିକେ ଜୋରରେ ସେ ଏପଟେ ବି ହୋଉଚି ଆଉ କମିଯାଉ ଯିବା ଆଉ।
ହଉ ତାହେଲେ ମୁଁ ମୋର ସବୁ ବ୍ୟବସ୍ଥା କରୁଚି। ସିଏ କଥା କଣ କି ସିଏ ହେଲା ଆସିଥାନ୍ତେ ହେଲା। ଏଇଠି ଆସିଥାନ୍ତେ ଆସିଥାନ୍ତେ ଯେ ଅସୁବିଧା ହେଇଗଲା ତାଙ୍କ ତାଚ ବୁ ସେ ମାନେ ଆସୁଥିଲେ ଏ ପୁରୀରେ ସେ ପୁରୀ ଯାଉଥିଲେ ପୁରୀରୁ ସେ ଏଇଠିକି ଆସିଥାନ୍ତେ ପୁରୀରୁ ଆସିଥାନ୍ତେ ଯେ ତାଙ୍କର ଜଣେ କିଏ କୁଟୁମ୍ବ ର ଏକ୍ପ ଗ ମାନେ ଚାଲିଗଲେ ଚାଲିଗଲେ ଯେମିତି ତାପରେ ସିଏ ବାଧ୍ୟରେ ଆଉ ତାଙ୍କର ଅସ ମାନେ ଛୁଆଁ ହବନି ନା ତେଣୁକି ସିଏ ମତେ ଫୋନ କରିକି ଆଜି କହିଲେ ଯେ ଏମିତି ଏମିତି ଝିଅ ଆମେ ତ ଯାଇ କହିପିଲୁନି ଆଉ ତୁମେ ହେଲା ଆସିବ ଅ ଆଉ ମୁଁ କାନ୍ଦିଲେ ବହୁତ ସେ ମତେ ସେ ଝିଅ କରିଥିଲେ ସେ ମା ବହୁତ କାନ୍ଦିଲେ ତରେ ମୁଁ କହିଲି ହୋଉ ଠିକ ଅଛି କାନ୍ଦନି ଆଉ ଆମେ ଆମର ରଜକୁ ରଜ ସରିଥିବ ଯିବୁୁ ବୁଲିକି ସେପଟେ ଆଡେ ସବୁ ମୁଁ ଭାବୁଛି ମୟୂରଭଞ୍ଜ ସେପଟେ ସେଇପଟେ ବୁଲିବା ଯେ ତମେ ମୟୂରଭଞ୍ଜ ଜିଲ୍ଲାର କୋଉ କୋଉ ଜାଗା କଣ କଣ ସବୁ ଜାଣିଛ ଦେଖିଛ ଦେଖିନ କହୁନ ମୁଁ ସେଇ ଅନୁସାରେ ଠିକ କରିବି
ନାଇଁ ମୟୂରଭଞ୍ଜ ତ ଆମେ ବି ଯାଇନି ଫାଷ୍ଟ ଥର ଯଦି ଯିବା ଆଉ ସେପଟେ ଭଲ ଝରଣା ଅଛି ତାପରେ ଉ ବାରିପଦାର ସେଠ ସେପଟେ ମାନେ ମୁଢି ମାଂସ ଫେମସ ଆଉ ସେପଟେ ଆହୁରି କଣ ଫେମସ ସବୁ ଅଛି ଦେଖିବା ଆଉ
ହୁଁ ତାହେଲେ ଶିମିଳିପାଳ ସେଠି ଅଛି ଶିମିଳିପାଳ ତମେ ଦେଖିଛ
ନା ଫ ଯାଇନୁ ସେଠିକ ଆମେ ଆଉ ଯିବା ଗଲେ ଯିବା ସମସ୍ତେ ଭୁଲି ସେଠିକେ ଆଉ
ହଁ ଆଉ ତାହେଲେ ସେଠି ବମ୍ବେେଇ ଛକ ଅଛି ଶିମିଳିପାଳ ଚିଙ୍ଗ ଅଛି ଆଉ ବଢିଆ ବଢିଆ ସବୁ ଜାଗା ଅଛି ସେଇଠି ସବୁ ଯିବା ଆଉ ତମେ କୋଉ ଦିନ ଆସିବ ଆଉ କଣ କଣ ସବୁ ଆଣିକି ଆସିବ କେତେ ଦିନ ପାଇଁ ଆମର ସେଇ ଅନୁସାରେ ତମେ ମତେ ଟିକେ କୁହ କଣ ଦିନି ସେ କେତେ ଦିନ ପାଇଁ କେବେ ଆସିବ କେବେ କେତେ ଦିନ ରହିବ ତମର କାମ କଣ ଅଛି ନା ନାଇଁ ମତେ ସେ ବିଷୟରେ ଟିକେ ଜଣା ମୁଁ ସେଇ ଅନୁସାରେ ଠିକ କରିବି ଯିବି ବେଟା
ଓ ରଜ ସରୁ ତାପରେ ରଜ ସରିଯାାଉ ତାପରେ ପିଲାଙ୍କର ସବୁ ଆଡମିସନ ସରୁ ତାପରେ ଫାଙ୍କା ହେଇଗଲେ ତାପରେ ଆମେ ଯିବା ଆଉ ଦେଖିକି ଆରେ ଦି ଦି ଦିନ ପାଇଁ ଯିବା ବୁଲିିବୁଲାଗି ଆସିବା ସେପଟେ ଆଉ ଆଉ ରାଲକେଲା ଯିବାନି ଆଉ
ରାଉରକେଲା ଆଉ ଥରେ ଯିବା ଏଇଥର କୁଲିଅଣା ଯିବା ସେଇଠି ବହୁତ ମୟୂରଭଞ୍ଜ ଜିଲ୍ଲା ଏଥର ବୁଲିକି ଆସିବା ତାପରେ ଯିବା ରାଉରକେଲା ରାଉରକେଲା ଆଉ ଥର ବେଳକୁ ଯିବା ଆଉ ଯୋଉ ଶୁଣୁନ ତାଙ୍କ ଘରକୁ ଟିକେ ନିଅନ୍ତେ ଚିନି ଆରିସା ତମେ କେମିତି କଣ ଚିନି ଆରିସା ଶିଖିଛ କି ଟିକେ ମତେ କହିଲେ ଦେଖିିବା
ଚିନି ଆରିଷ ତ ମୁଁ ଏତେ କରିନି କିନ୍ତୁ ଶୁଣିଛି ଗୁଡରେ କରନ୍ତି ଚିନି ଟା ବି ଭଲ ଲାଗେ ଆଉ ଉଁ ଚିନି କି କଣ ଗୁଡ ଚିନି କେଜିରେ ହେଲୋଡ ଚାଉଳ ବି କେଜି ଦେଢ଼ କେଜି ଭଳିଆ ହବ ତାକୁ ଚାଉଳକୁ ଧୋଇ ଧୁଆକି ଶୁଖେଇକି ଗୁଣ୍ଡ କରାହେବ ଚୁନା କରିକି ଭଲ ମାନେ ଫ୍ରେଶ ଚୁନା ଯୋଉଟା ସେଇ ଦିନରୁ ଚୁନା ଟା ସଜ ଚୁନା ଟା ହବ ବାସିଚ ଚୁନାରେ ର ହବନି ତାପରେ ତାକୁ କରିକି ରଖିବେ ତାହେଲେ ଚୁନା ଯୋଉ ଚିନି ଯେତିକି ଚୁ ଚାଉଳ ଅନୁଯାୟୀ ଚି ଚିନି ସେତିକି ନେବେ। ତାହେଲେ ତାକୁ ପୁ ଚିନି ଚୁ ଚୁ ପାଗ କରିବେ ବସେଇକି ପୁରା ଭଲ କି ଦେଖିବେ ପାଣିରେ ପକେଇକି ଦେଖିବେ ଅଠା ଟିକେ ହାତକୁ ଲାଗୁଥିବ। ତା ପରେ ଠିକ୍ ହେଇଗଲା ପରେ ତ ଚୁନାକୁ ଆସ୍ତେ ଆସ୍ତେ ପକେଇବେ ତାପରେ ସେଥିରେ ବି ନଡିଆକୁ ତାକୁ ଭାଜିକି ର ଶୁଖେଇକି ରଖିଥିବେ ରାଶି ପକେଇବେ। ଯା ବା ପାନ ମଧୁରୀ ବି ଯିଏ ଭଲ ପାଇବ ତାକୁ ପାନ ମଧୁରୀ ପକେଇବ ତା ପରେ ଚୁନାକୁ ସେଥିରେ ପକେଇକି ଆସ୍ତେ ଆସ୍ତେ ଗୋଳେଇବେ। ଗୋଳେଇ ଗୋଳେଇ କରିବେ ତା ପରେ ଦେଖିବେ ଯେମତି ମାନେ ଉଁ ବେଶୀ ବହୁନି କି ଶୁଖିଲା ବି ଲାଗୁନି। ସେତିକି କରିକି ତାକୁ ଓହ୍ଲେଇ ଦେବେ ଓହ୍ଲେଇ ଦେଇକି ଏଣେ ତେଲ ଗରମ କରିବେ ତେଲ ଯେମ ତାରେ କଦଳୀ ପତରେ ଗୋଟେ ଗୋଟେ ସୋ ତାରିକିନା ରଖିବେ ଦେଖିବେ ତେଲ ଟା ଯେମିତି ବେଶୀ ଗରମ ନଥିବ କି ବେଶୀ ଥଣ୍ଡା ନଥିବ ମିଡିୟମ୍ ସେ ହବ ଆ ସେଇଥିରେ ଗୋଟେ ଗୋଟେ ସବୁ ପକେଇକି ଛାଣିବେ। ତାପରେ ଯେ ଏତେ ଏଇଟା ତ ଚିନି ଟା ନା ବେଶୀ ଲାଲ୍ ହବନି ସେ ଟିକେ ଯୋଉ ପୂରା ଉଁ ହେଇଗଲେ ଦି ସାଇଟ୍ ଦି ପଟ ହେଇଗଲେ ତାକୁ ସବୁ କଢା ହବ। ତାପରେ ସେ ଉଁ କିନ୍ତୁ ବଢିଆ ଲାଗିବ ସେଟା ଖାଇଲେ କୁଡୁ କୁଡ କୁଡିଆ କରିବ ଭଲ ଲାଗିବ ଟେଷ୍ଟ୍ କିନ୍ତୁ ଯୋଉମାନେ ଡାଇବେଟିସି ପାଇଁ ଚିନିଟା ଯୋଉ ଖାଉନାହାନ୍ତି ତାକୁ ଛୁଆମାନେ ଗୁଡରେ ବି କରିକି ଖାଇପାରିବେ ଭଲ ଲାଗିବ। ଆଉ ଗୁଡରେ କେମିତି କରନ୍ତି ସେଟା ଟିକେ ମୁଁ ଜାଣିନି ପାଗ। ଟିକେ ତମେ ଜାଣିଲ କୁହ।
ଗୁଡ଼ ଯାହା ହଉ ଚିନି ଆରିସା ମୁଁ ବି ଟିକେ ଟିକେ ଜାଣିଥିଲି ଯେ ପୁରା ଜାଣିିନଥିଲି ଯା ହଉ ତମେ ତ ଭଲ ଜାଣିଛ। କହିଦେଲ ଆଉ ହେଲା ଗୁଡ ଆରିସା କେମିତି ଗୁଡ ଆରିସା ଆଉ ସେମିତି ଚିନି ଭଳିଆ ଗୁଡ ଏଠି ଚିନି ପଡିବ ଏଠି କେବଳ ଗୁଡ ପଡିବ। ଆଉ କଣ ହେଲା କହିଲ। ପ୍ରଥମେ ସେମିତି ଗୁଡ କେଜି ଟେ ନେବ ଯୋଉ ଗୁଡ କେଜିଟେ ରେ ଚାଉଳ ସେମିତି ଦେଢ କେଜି ନବ। ଚାଉଳ ଦେଢ କେଜି ନେଇକି ତାକୁ ସେମିତି ଭିଜେଇକି ଚୁନା କରିକି ସେଏଁତି ସୁ ସଜ ଚୁନା ଦେବ ଏଠି ବାସି ଚିନା ଟା ଆବଶ୍ୟକ ମାନେ ନୁହେଁ ଆ ମା ନେ ଫିଟି ଫିଟି ଯିବ ହବନି ତାପରେ ସେଏଁତି ଗୁଡ କେଜିଟେ ନବ ରାଶି ଯେ ଯେହେତୁ ପକେଇଲେ ଗୋଟେ ଭଲ ସ୍ଵାଦ ଲାଗେ ଏ ରାଶି ହେଲା ପକେଇବା। ତା ପରେ ସେଇ ଅନୁସାରେ ରାଶି ପକେଇ ତାକୁ ଉଁ ସେମତି ତି ଜନ୍ତିବ ଗୁଡକୁ ତାପରେ ତାର ଭଳିଆ ଗୋଟେ ହାତରେ ଏମିତିକା ତାର ଭଳିଆ ଯେତେବ ଳେ ହେଇଯିବ ଜାଣିବ ଯେ ତମର ଆରିସା ପିଠା ଟା ହେଲା ତାପରେ କଣ କରିବ ପାଣିରେ ପକେଇ ଦେଲେ ଧରିବ ଯେତବେଳେ ଚକେଲେଟ୍ ଭଳିଆ ଗୋଲ ହେଇଯିବ ଜାଣିବ ଏବେ ଆରିସା ପିଠା ହେଲା। ଏମିତି କରିକି ତା ପରେ କଣ କରିବ ନା ତାକୁ ଏଇ ଚୁନା ଜନ୍ତା ପ ପକେଇଦବ ସେଇଠି ରାଶି ପକେଇବ ନଡିଆ ବି ଯୋଉମାନେ ଭଲ ପାଆନ୍ତି ନଡିଆକୁ ସରୁ ସରୁ ପତଳା ପତଳା କରି ପକେଇବ। ତା ପରେ ହେଇଗଲା ଆଉ ତାକୁ ଜନ୍ତି ଦବ। ଜନ୍ତିକି ବାହାର କରିବ ବାହାର କରିକି ସେଠି ଲଗେଇ ତେଲ ଗରମ କ ରି ଦବ ତା ପରେ ତେଲ ଗଲମ କରି ଏଇଗୁଡା ହଉଛି ଯଅ ଥଣ୍ଡା କରିଦବ। ପୁଡା ଯନ୍ତଣୀ ଟା ଯେତେବେଳେ ଯନ୍ତୁଣୀ ଥଣ୍ଡା ହେଇଯିବ ସେତେବେଳେ ବଢିଆ ହାତରେ ମାନେ ପୁରା ଆଉ ଲାଗିବନି ତାର ଛୋଟ ଛୋଟ ଗୋଲ୍ ଗୋଲ୍ କରି କଦଳୀ ପତ୍ର ହଉ ବା ଜରି ପଲିଥିନ୍ ଜରି ହଉ କଦଳୀ ପତ୍ର ଟା ଯେହେତୁ ସ୍ଵାସ୍ଥ୍ୟ ପାଇଁ ଭଲ ତେଣୁ କଦଳୀ ପ ପତ୍ର ଟା ଦବା ଦେଇକି ତାପରେ ଆମେ ଜନ୍ତିବା ଜନ୍ତି ସା ସାରିଲା ପରେ ଏ ଏଁ ତାକୁ ତାରିବା ତାରିକି ତାର ଗୋଟେ ଗୋଟେ ଗୋଟେ ତେଲରେ ଛାଣିବୁ ଆଉ। ଅ ଘିଅରେ କେଉଁମାନେ ଛାଣନ୍ତି କିଏ ରିଫାଇନ ତେଲ? ଛାଣିବ ତାପରେ ଏପଟ ସେପଟ ଟିକେ ନୋଉଟେଇ ଦବା ଯେମିତି ସିଝିବ ବେଶୀ ହାଇ କରି ଦବନି ମାନେ ବହୁତ ବ ଅଧିକ ଦବନି କମ ଦବନି ଜାଳ ଅଳ୍ପରେ ତାପରେ କରିବୁ ଆଉ ଯେ ଏମିତି ହେଲା ଚିନି ଆରିସା ଗୁଡ ଆରିସା ଶିଖିଲେ ତାହେଲେ ଆମେ ଚିନି ତାହେଲେ ତମେ ମତେ ତମେ ସମୟ କହିକି ଆସିବ। ତା ଆଗରୁ ଦି ଦିନି ଆଗରୁ ମତେ ଖବର ଦେଇଦବ। ମୁଁ ସେଇ ଅନୁସାରେ ବାହାରିକି ଥିବି ଯିବା ଆଉ ନା କଣ କହୁଛ?
ହଁ ହଁ ଆରେଶା ପିଠା କରିକି ନେଇଯିବା। ଆଉ ତା ସାଙ୍ଗରେ ଆଉ ଟିକେ ଆମର ବାରିଘର ଯୋଉ ଜିନିଷ ଅଛି ତାପରେ ତାଙ୍କ ସାଙ୍ଗ କଣ ତାଙ୍କର ଏଇ ଜିନିଷ ମିଳୁନି ନା। ତାପରେ ଦେଶୀ ଜିନିଷ ବାରିଘର ଜିନିଷ ଟିକେ ବା ଉ ଡାଲି ମୁଗ ଏଇଗୁଡା ତାଙ୍କର ଟିକେ ତାଙ୍କର ଏପଟେ ସେପଟେ କରନ୍ତିନି ଏଇଗୁଡା। ଆଜିକାଲି ଚାଷ ବାସ ତ ଆଉ କେହି କରୁନାହାନ୍ତି ସବୁ ତ କିଣା ଖାଇଲେ ନା। ଆ ଆମର ସେଇଟା ଏଇଗୁଡା ଟିକେ ତିଆ ହଉଛି ଆମର ଏପଟେ ବାରି ଜିନିଷ। ସେଇଗୁଡ଼ା ଟିକେ ନେଇଯିବା ଆଉ।
ହଉ। ଆଉ ତାହେଲେ ମୁଁ ରଖୁଛି ତାହେଲେ ତମ ଫୋନ କୁ ମୁଁ ଅପେକ୍ଷା କରିବି ପଛେ କଥା ହବା ଆଉ।
ହଉ।
ରଖ।